ହ୍ୟାଲୋ
ହୁଁ ହ୍ୟାଲୋ
ହଁ ଭାଇ କଣ କରୁଚନ୍ତି?
କିଛି ନାହିଁ ଏଠି ଏଇନା ଖାଇକି ବସିଛି ଆଉ
ହ୍ୟାଲୋ ହଁ ଭାଇ କଣ କରୁଚନ୍ତି?
ହ୍ୟାଲୋ। ମୁଁ କହିଲି ଏଇନା ଖାଇକି ବସିଚି।
ଆଚ୍ଛା ଆଚ୍ଛା ଆପଣ ଟିକେ ପ୍ରୋବ୍ଲେମ୍ ହେଉଛି ଟିକେ ନେଟୱାର୍କ ଟିକେ ଠିକ୍ କରିଦେଲେ ଭଲ ହୁଅନ୍ତା।
ହଁ ଏବେ ଠିକ୍ ହେଲା?
ହଁ ହଁ ଏବେ ଶୁଭିଲା ଠିକ୍ ସେ, ଆଉ ଖାଇଚନ୍ତି କଣ?
ଏ ଭାତ ଆଉ ଭଜା।
ଆଚ୍ଛା ଭାତ ଭଜା ଖାଇଚନ୍ତି କଣ ରାତିରେ ଭାତ ଖାଉଚନ୍ତି?
ନାଇଁ ସେମତି ଆଜି ଖାଇଦେଲି ଭାତ ଆଉ।
ଆଚ୍ଛା ମନ ହେଲେ କେତେବେଳେ କେମିତି ଖାଇଦିଅନ୍ତି ଆଉ।
ଭାତ ତ ସେମତି ମୁଁ ଖାଏନି ରାତିରେ ରୁଟି ଖାଏ।
ଆଚ୍ଛା ଉ ହୁଁ ଆଉ କୁଆଡ଼େ ସନ୍ଧ୍ୟାରେ ବୁଲାବୁଲି କରିବାକୁ ଯାଇଥିଲେ ନା ଏମିତି ଘରେ ଅଛନ୍ତି।
ନାଇଁ ଘରେ ଅଛି।
ଆ
ସନ୍ଧ୍ୟାରେ ବୁଲିବା ପାଇଁ ଟାଇମ ହୁଏନି ସେ କମ୍ପୁଟର କ୍ଲାସ୍ ଯାଏହେରି
ଆଚ୍ଛା ଆଚ୍ଛା ଆଉ କଣ ଏବେ କଣ ପଢ଼ାପଢ଼ି ଚାଲିଚି ନା ଜବ୍ କରୁଚନ୍ତି?
ନାଇଁ ପାଠପଢ଼ା ଚାଲିଚି।
ଆଚ୍ଛା କଁ କରୁଚନ୍ତି ଏବେ?
ଏବେ ଡିପ୍ଲୋମା।
ଆଚ୍ଛା ଡିପ୍ଲୋମା କରୁଛନ୍ତି ନାଇଁ ମାନେ। ଟେନ୍ଥ ପରେ ଡିପ୍ଲୋମା କରୁଛନ୍ତି ନା।
ନାଇଁ ପ୍ଲସ୍ ଟୁ।
ପ୍ଲସ୍ ଟୁ ସାରିକି ଡିପ୍ଲୋମା କରୁଛନ୍ତି। ଆଚ୍ଛା ଏମିତି କାହିଁକି କଲେ ଯଦି ଡିପ୍ଲୋମା କରିଥାନ୍ତେ ଡିପ୍ଲୋମା କରି ଦେଇଥାନ୍ତେ।
ନା ନା ଆକ୍ଚୁଲି ଡିପ୍ଲୋମା। ଡିପ୍ଲୋମା କରିବାରେ ଏମିତି କିଛି ନାହିଁ ଯେ ପ୍ଲସ୍ ଟୁ କରିଥିଲେ ବି ଗ୍ରାଜୁଏସନ୍ କରିବାକୁ ପଡ଼ିଥାନ୍ତା ସେମିତିରେ ବି।
ହଁ।
ବଟ୍ ସେମିତିରେ କହିବାକୁ ଗଲେ ମୁଁ ପ୍ଲସ୍ ଟୁ ଏଇଥିପାଇଁ କଲି ଯେ ତାପରେ ଡିପ୍ଲୋମା କଲେ ମୋର ଏଠି ଭାଇ ଜଣ ଚିହ୍ନା ଅଛି ସେଟା ତ ପ୍ଲସ୍ ଟୁ କର ଆଉ ଡିପ୍ଲୋମା ବି କରିଦେ। ତୋତ ଏମତିରେ ବି ଟେକ୍ନିକାଲ ଲାଇନରେ ମୁ ଆଣିବିଭାରି।
ଆଚ୍ଛା ଆଚ୍ଛା ତ ପ୍ରଫିଟ୍ ଦେଖିକି ଆପଣ ଟିକେ କଣ କରିଦେଲେ ଆଉ।
ହଁ କାରଣ ସେମିତିରେ ବି ପ୍ଲସ ଟୁ ସାର୍ଟିଫିକେଟ ଯଦି ଥିବ ତା ସହିତ କମ୍ପୁଟର ସାର୍ଟିଫିକେଟ ଥିବ। ଆଉ ଆମର ଡିପ୍ଲୋମା ସାର୍ଟିଫିକେଟ୍ ରହିଲା ମାନେ ସେ ଦରମା ଅଧିକ ବଢ଼େଇ ଦେବ।
ଆଚ୍ଛା ଆଚ୍ଛା ଭଲ ଭଲ। ତାମାନେ ତମର ତୁମେ ଅବିକା ଯଦି ଡିପ୍ଲୋମା କରିଥାନ୍ତେ ତାହେଲେ ଗ୍ରାଜୁଏସନ୍ ପଢ଼ିଥାନ୍ତା ନାହିଁ।
ହଁ ଗ୍ରାଜୁଏସନ୍ କରିଥିଲେ ବି କିଛି ନାହିଁ ସେଇ କମ୍ପାନୀକୁ ବି ମୋତେ ନେଇଥାନ୍ତା ବଟ୍ ଏବେ ଯେଉ ବାହାରେ ତାଙ୍କ କମ୍ପାନୀରେ ଭ୍ୟାକେନ୍ସି ସେଇ ଅନୁସାରେ
ଡିପ୍ଲୋମାର ସାର୍ଟିଫିକେଟ୍ ମାଗୁଛି ଆଉ।
ହଁ କାରଣ ସିଏ ବି ହଉଛି କହିବାକୁ ଗଲେ ବିଟେକ୍ କରିନି ସ ଏବେ ବି ବିଟେ ଆଡମିସନ କରିଛି।
ହ।
ସେ ଗ୍ରାଜୁଏସନ କରିକି ଯାଇଥିଲା ତା ଦରମା କମ।
ଓହୋ ତ ସେ ଜାଣିଛନ୍ତି କୋଉଠି ତାଙ୍କର ଲ ସେଇ। କିଚିତ ତ ସେଥିପାଇଁ ସେ ତୁମକୁ ପ୍ରଫିଟ୍ ଟା ଦେଇଛନ୍ତି ଆଉ।
ହଁ ସେ କହେ ପ୍ଲସ୍ ଟୁ କଲେ କିଛି ନାହିଁ ଗ୍ରଜଏସନ କଲେ କିଛିହିଁ ଗ୍ରାଜୁଏସନ କରିବୁ ଫୁଣି ଡି ତମାଣା କରୁ ବହେ ଦିନ ଲାଗିବ ତେଣୁକରି ପ୍ଲସ୍ ଟୁ ପରେ କରିଦେ।
ହଁ ହଁ ଠିକ୍ ଅଛି ଠିକ୍ ଅଛି।
ହୁଁ।
ଆଉ ଖରାବେଳେ କଣ ଖାଇଥିଲେ?
ଖରା ବେଳେ ଖାଇଥିଲି ଉଁ ଭାତ ସୋୟାବିନ୍ କଷା।
ଆଚ୍ଛା ଅ ହ ସୋମବାର ବୋଲି ଡାଲମା ନାଇଁ।
ହଁ ସେମିତିରେ ବି ତ ସୋମବାର ତ ଆମିଷ ଖାଏନି।
ଖାଅନି।
ନାନା।
ଆଚ୍ଛା ମାନେ ସୋମବାର ଖାଅନି ବାକି ଦିନ ଖାଅ।
ନା ସେମିତି ଆଉ କଣ ସବୁଦିନ ଖାଏ ନା।
ହୁଁ ହୁଁ ନାଇ ମାନେ ସୋମବାର ଆଉ କୋଉ ବାର ଖାଅନି?
ସୋମବାର ଖାଏନି ମଙ୍ଗଳବାର ଗୁରୁବାର ଶନିବାର।
ସୋମ ମଙ୍ଗଳ ଗୁରୁ ଶନି ନାହିଁ ତାମାନେ ବୁଧ ଆଉ ଶୁକ କ୍ର ଆଉ ରବିବାର ଖାଆନ୍ତି।
ହୁଁ ହଁ।
ଆଚ୍ଛା ଆଉ ଏଇ ଯେଉଁ ବାକି ଦିନ ଯ ଖାଆନ୍ତି ସେଇଠାରେ କେଉଁ ଠାକୁର ନାହାନ୍ତି ବୋଲି ଭାବି। ଖାଇଲେ। ଆଉ ଏଥିରେ ହନୁମାନ ଅଛନ୍ତି ଆଉ।
ଶନିବାର ଖାଏନି ଯେ ଏଥିପାଇଁ ଯେ କାଳେ ଶନିଦଶା ପଡିବ।
ଆଚ୍ଛା ଆଚ୍ଛା କାହିଁ ରବିବାର କାହିଁ ଖାଇଲେ କାହିଁ ରବି ଦସା ପଡ଼ିବ ଭାବିଲୋନି।
ରବିଦଶା ମୋ ଉପରେ ପଡିନି ବୋଲି ମୁଁ ଖାଉଛି ଯଦିିନ ପଡିବ ବନ୍ଦ କରିଦେବି।
ଆଚ୍ଛା ଆଚ୍ଛା ତାହେଲେ ଭାବିଚିନ୍ତି ଖାଉଛନ୍ତି ଆଉ।
ହଁ ସୋମବାର ଏଥିପାଇଁ ଖାଇନି ଯେ ମାନେ ବୋଲବମ ଯାଏ ବୋଲି ଖାଏନି।
ଆଚ୍ଛା ବୋଲବମ ଏଇ ତ ଶ୍ରାବଣ ମାସ ଆସିଗଲାଣି ଯିବେ ନା
ନାଇଁ ମୁଁ ଯାଉଥିଲି ପୁ ଏହା ପୂର୍ବ ବର୍ଷ ଯାଇଥି ଥିଲେ ଯେ, ପୂର୍ବ ବର୍ଷ ମାନେ ଏଇ ଯୋଉ ଗୋଟେ ବର୍ଷ ଗଲା ଏଇ ବର୍ଷ ମାନେ ଦୁଇ ହଜାର ପଚିଶି, ଦୁଇ ହଜାର ପଚିଶ ଯାଇନଥିଲି ଚବିଶରେ ଯାଇଥିଲି, ଆଉ ପଚିଶରେ ଏଇଥି ପାଇଁ ଯାଇପାରିଲିନି ଯେ ଟିକେ କାମ ପଡିଗଲା ଗୋଟେ ବାହାରେ ରହିଗଲି। ଟିକେ ଭୁବନେଶ୍ଵର ଆଡେ, ଆଉ ସେ ମାସରେ ତ ଯାଇପାରି ଥାନ୍ତି ଯେ ହେଲେ ଯାଇପାରିଲେନି, ଆଉ ଏଇ ବର୍ଷରେ ବି ଯାଇପାରିବିନି କାରଣ ମୋର ଏପଟେ ରହୁଛି କ୍ଲାସ୍। ଆଡମିସନ ରହୁଚି, କ୍ଲାସ ରହୁଚି ଘର ପାଖରେ ହେଇଥିଲେ ଗୋଟେ କ ଥା ମୁଁ ଘରୁ ଏଇନା ଯିବି ଦୁଇଶହ କିଲୋମିଟର ପୁଣି ସେଠୁ ପୁଣି ଆସୁଥିବି ପୁଣି ଯାଉଥିବି।
ଆଚ୍ଛା ତୁମ ଘରର ଭୁବନେଶ୍ୱରରୁ ଦୂର ହେଇଯାଉଛି ନାଇଁ।
ନା ନା ମୁଁ ଏବେ ଭୁବନେଶ୍ୱରରେ ରହୁନି ସେତେବେଳେ ଟିକେ କାମ ଥିଲା ବୋଲି ଭୁବନେଶ୍ୱରରେ ଥିଲି ଏବେ ବାଲେଶ୍ଵରେ ପଢୁଚି।
ଓହୋ ଆଚ୍ଛା ଭଲ ଆଉ। ତାହେଲେ ଇଞ୍ଜିନିୟରିଂ କରିବେ ଆପଣ ନାଇଁ?
ହଁ ଇଞ୍ଜିନିୟରିଂ ତ କରୁଛି, ଏବେ ଡିପ୍ଲୋମା କରିକି
ଜବ କରିବେ ଆଉ, ହଁ ତାପରେ ଦେ କିିବା କୋଉଠି ଚାକିରି ବାକିରି କରିବେ ଆଉ ବିଷ୍ଟୁଁ।
ନାଇଁ ନାଇଁ ସେଇ ଯୋଉ ଚାକିରି ଟା ସେ ମାନେ ଏଠି କରେଇବେ
ହଁ ସେଇଟା କରିସାରିଲା ପରେ ହାୟର୍ ଷ୍ଟଡ଼ି କରିବେ ଆପଣ ଆଉ।
ହଁ ତାପରେ ଯୋଉ ଚାକରି ଯୋଉ ପାଠଟା ପଢିବି। ତାପରେ ସେ କୋର୍ସ ହେଇସାରିଲା ପରେ ସେଇ ଅନୁସାରେ ମୋର ପ୍ରଫିଟ୍ ଟା ସେ ବଢ଼େଇବେ ଏଇଠି ସାଲେରି।
ହଁ-ହଁ-ହଁ ଆଚ୍ଛା ଭଲ ଭଲ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଉଁ ହୁଁ ଆଉ ଜେଜେବାପା ଜେଜେମା ଅଛନ୍ତି ନା ଏକ୍ସପାରୀ କରିଗଲେଣି?
ନାଇଁ ଆକ୍ଚୁଆଲି ଆପଣ ତ ଜାଣିଥିବେ ଆପଣ ବାହା ହେଇଛନ୍ତି ନା ବାହା ହେଇନାହାନ୍ତି?
ନାଇଁ ନାଇଁ ନାଇଁ ମୁଁ ବାହା ହେଇନି।
ତାହେଲେ ଆପଣ ତାହେଲେ ଆପଣ ଜାଣିନାହାନ୍ତି ତାହେଲେ ଆଉ ମାନେ ମୁଁ ଗୋଟେ କଥାଟେ କହୁଚି ମାନେ ଆପଣ ଯାହାଲେ ଆ ଘରେ ନୋଟିସ୍ କରିଥିବେ ଯେ, ମାନେ ଯାହାର ଦିଟା ପୁଅ ଥିବ ଯାହାଲେ ସିଏ ପଚାରୁଥିବ ନ ପଚାରୁଥିବ ସେମିତି ବଝିପାରୁଛନ୍ତି ନା।
ଆଚ୍ଛା ଓହୋ। ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି ତାହେଲେ।
ମାନେ ଥାଇକି ବି ନାହାନ୍ତି ଆଉ।
ନାହାନ୍ତି ଆଉ ହଁ ହଁ। ଆଉ କେମିତି କଣ ଚାଲିଛି ସବୁ ଲାଇଫରେ ଭଲ ନା?
ହଁ ଲାଇଫରେ ସବୁ ସେମତି ଆଉ।
ହୁଁ ଆଉ ଆଜି ତ ସ୍ନାନ ପୂର୍ଣ୍ଣିମା କଣ କେମିତି ଯାଇଥିଲେ କୁଆଡେ ନା ଯାଇନାହାନ୍ତି?
କିଏ ଆଉ କୁଆଡେ ଯିବୁ ବର୍ଷା ତ ଉଠେଇକି ଆଇଛି ସ କାଳୁ ଯେ ବର୍ଷା ହଉଛି ଇଆଡ଼େ ଆଉ ଏବେ ବି ଟିକେ ଟିକେ ବର୍ଷା ପକଉଛି।
ଓ ବର୍ଷା ହଉଚି ଆପଣଙ୍କ ଏଠି। ନାଇଁ ଆଜି ଆମ ଏପଟ ଆମର ଆଜି ନାହିଁ ବାକି କାଲି ଯୋଉ ବର୍ଷା ହେଇଚି ଆପଣ ବିଶ୍ୱାସ କର ପାରିବେନି ଭଗବାନ ବର୍ଷା ବୋଧେ କାଲି।
ଆଉ ପ୍ରବଳ ସନ୍ଧ୍ୟାବେଳୁ ତ ଏଇନା ଉଠେଇକି ହେଲା ହେଲା ଆସିକି
ହଁ ହଁ ଆମର ବି ସେଇ ପୁରା ସନ୍ଧ୍ୟାବେଳ ଟାଇମରେ ସେ ଯୋଉ ଗ ବର୍ଷା ଚପିଯିବ। ବଟ ସେ ଯୋଉ ଘଡଘଡି ଆଉ ସେ ଯୋଉ ବିଜୁଳି ହେ ଭଗବାନ ଏମିତି ଘଡ଼ଗଡି ବି ଜୁଳି ସେ ମାରିଚି ପାଖ ମାନେ ଆଜି ପା କାଉଣ୍ଟ ହଉଥିଲା ଆମର ମାନେ ପୁରା ଉ ଆମ ଗାଁ ସାରା ଟୋଟାଲି ପଞ୍ଚାବନ ନା ଛପନ ଟା ଫ୍ୟାନ ପୋଡି ଦେଇଛି, ଗୋଟିଏ ବିଜୁଳିରେ ଗୋଟିଏ ବିଜୁଳି ସେ ଗୋ ଟିଏରେ ସମସ୍ତଙ୍କ ଫ୍ୟାନ ଯାଇଚି, ହେଲା ଏମିତି ମାରଚି ସେ ଗୋଟେ ବିଜୁଳି। ଆଉ କାନ୍ଥ ଜଣଙ୍କର ପୁରା କାନ୍ଥ ଫଟେଇକି ସେଇ ଇଟା ଚାରି ପାଞ୍ଚଟା ଗଳେଇ ଦେଇଚି, ପୁରା ଏମତି ମାରିଥିଲା କା କାଲି ବିଜୁଳି।
ହେଲେ ୟା ପୂର୍ବରୁ ଆମର ଯୋଉ ବର୍ଷା ହେଇଥିଲା ଆମ ଗାଁ ପାଖରେ ଜଣଙ୍କ ଚାଳ ଘର ଏକାଥରେ ପୋଡ଼ିଥିଲା, ଲୋକ ବି ମରିଗଲେ ପୋଡ଼ି ହେଇକି।
ମରିଗଲେ?
ଆଉ।
ଏ ବାପରେ। କେତେ ଜଣ ମାନେ କାହାର କିଏ ମଲେ?
ସେ ସ୍ତ୍ରୀ ଲୋକ ବା ମରିଗଲେ, ଶାଶୂ ବୋହୂ ଥିଲେ ଏମତି।
ଏ ମା, ମାନେ ସେ କଣ ଜାଣିପାରିଲେନି ଯେତେବେଳେ ନିଆଁ ଜଳିଲା?
ଚଡ଼କ ତ ଡାଇରେକ୍ଟ ମାରିଲା ଏକାଥରେ ପୋଡିଗଲା ଚାଳ ସହ ଘର ଭିତରେ। ମାନେ ଯେମିତି ଚଡକଟା ମାଇଲା ମାନେ ଗୋଟେ ଜାଗାରେ ଆଉ କଣ ରହିପାରିବ କି ଜଣେ, ଚାର୍ଜ ହେଇଯିବ ଗୋଟେ ଜାଗାଟା ନା ଏକାଥରେ।
ହଁ-ହଁ-ହଁ-ହଁ। ସେମତି ନିଆଁ ପୋଡିବାଟା ଅଲଗା ହେଲେ, ଏ ଯୋଉ କରେଣ୍ଟରେ ଯୋଉ ଏଇଟାରେ ପୋଡ଼ିବଟା ସେଇଟା ଅଲଗା। ସେ ପୁରା ଟୋଟାଲି ସେ ଏତିକ ଏନଭାଲମେଣ୍ଟ ପୁରା ସେ କରେଣ୍ଟରେ ଇଏ କରିଦବ, ତମେ କୁଆଡେ ଯାଇ ବି ପାରିବନି। ସେମିତିରେ କରେଣ୍ଟରେ ଇଏ ହବ, ତ ଏ ଭଗବାନ, ତମ ମାନେ ପାଖାପାଖି?
ହଁ ଆମ ଗାଁ ପାଖାପାଖି ହେଇକି କହିଆକୁ ଗଲେ ଆଉ।
ଆଚ୍ଛା ଆଚ୍ଛା।
ଆମ ନଦୀ ଆର
କଣ କହିଲେ?
ମୁଁ କହିଲି ଆମ ନଦୀ ଆର ପଟେ।
ଆଚ୍ଛା ଆଚ୍ଛା। ତମ ଘର ନଦୀ, ପା ନଈ ପାଖାପାଖି?
ହଁ ବଟ୍ ବେଶୀ ବଡ଼ ନଦୀ ନୁହଁ, ସେଇ ଛୋଟ ନଦୀ ଆଉ।
ଏହେ ମତେ କିନ୍ତୁ ନଈ ଭାରି ଭଲ ଲାଗେଇ। ମାନେ ନଈ ଶୁଣିଲେ ମତେ ଟିକେ ଖୁସି ଲାଗେଇ, କି ହଁ ଆଙ୍କ ଘର ନଈ ପାଖରେ ବୋଲି। କେହି ନଈ ପାଖାପାଖି ଲୋକଙ୍କୁ ମାନେ, ମୋ ମାମୁଁ ଘର ବି ସେମିତି ନଈ ପାଖ ଖରେ, ମୋତେ ସେଥିପାଇଁ ଭାରି ଭଲ ଲାଗେ। ମାନେ ନଈରେ ଗୋଟେ କୁହନ୍ତିନି ସେ ଯୋଉ ଗୋଟେ ଦୁର୍ବଳତା, ସେଇ ଟାଇପର ଅଛି ଆଉ।
ହୁଁ ହୁଁ। ଆମର ନଦୀଟା ଅଛି ବଟ ବେଶୀ ଓସାରିଆ ନୁହଁ, ବଟ ବେଶୀ ଗଭୀର।
ମାନେ ଛୋଟ, ଅ ଆଚ୍ଛା ଗହୀରିଆ ନାଇ ନାଇଁ। ମାନେ ସେଠି ଯାଆନ୍ତି ନା ଲୋକ ଗାଧା ଗାଧି କରିବା ପାଇଁ ପାଇଁ ନା ଯାଉନାହାଁନ୍ତି ଆଉ?
ହଁ ଯାଆନ୍ତି ଯାଆନ୍ତି ବା, ପାହାଚ ହେଇଚି।
ଆଚ୍ଛା ଆଚ୍ଛା। ହଁ ମତେ ସେଇଟା ହି ପରିକା ହିଁ ନଦୀ ଭାରି ପସନ୍ଦ। ମାନେ ପାହାଚ ଟିକେ ହେଇଥିବ, ସେ ଯାଇ ବସୁଥିବେ ସନ୍ଧ୍ୟାରେ ଲୋକ, ଭଲ ଲାଗେ। କିନ୍ତୁ ଆମର ନଈ ପାଖାପାଖି ମାନେ ଅଛି ନଈ ସେଟା ନାଳରେ କାଉଣ୍ଟ କରାଯିବ ନଈ ବୋଲି କୁହାଯିବନି ହେଲା, କିନ୍ତୁ ମୁଁ ସେଥିପାଇଁ ଭାରି ଟିକେ ଭଲ ଲାଗେ ମତେ ନଈ। ଆଚ୍ଛା, ତମେ ତାହେନେ ଖାଇସାରିଲଣି ନାଇଁ?
ହଁ ମୁଁ ଖାଇ ସାରିଲିଣି, ଘରେ ସମସ୍ତେ ଖାଇସାରିଲେଣି।
ଆଚ୍ଛା ଆଚ୍ଛା ଭଲ ଆଉ। ଜଲଦି ଖାଇଦଉଛନ୍ତି ନାଇଁ ଦଶଟା ଶଟା ବାଜିନି ଖାଇସାରିଲଣି। ତାମାନେ ତମ ଘରେ ବୋଧେ ଜଲଦି ଶୋଇ ପଡୁଥିବେ?
ନାଁ ନାଁ, ଘରେ କହିଆକୁ ଗଲେ, ଶୋଉଛନ୍ତି ସମସ୍ତେ ଦଶଟା ସାଢେ ଦଶଟା ବେଳକୁ ଶୋଉଚନ୍ତି। ବଟ ମୁଁ ହେନ୍ ଶୁଏନି, ମୁଁ ଏଗାରଟା ସାଢେ ଏଗାରଟାରେ ଶୁଏ।
ହଁ ଆଚ୍ଛା ଆଚ୍ଛା। ଆଉ ପୁରୀ ଯାଇଚନ୍ତି କେବେ? ହଁ ହଷ୍ଟେଲରେ ତ ଯିଏ ରହିଲା ତାର ତ ସେମ୍ ଏଇ ପ୍ରୋବ୍ଲେମ୍ ଆଉ। ଜେମ୍ ଜଲ୍ଦି ଖାଇବା ଆଉ। କାହିଁକିନା ହଷ୍ଟେଲ ମାନଙ୍କରେ ଆଠଟା ନଅଟା ହଁ ଜଲ୍ଦି ଖାଇବା, ଲେଟରେ ଶୋଇବା। ଆଠଟା ନଅଟା ବେଳକୁ ଡିନର ଆସିଯିବ ରାତ୍ରି ଭୋଜନ ନଅଟା ଭିତରେ କରିଦେଇ, ତାପରେ ଯାଇଁକି ଯାହା। ଆଗେ ଖାଇବାଟା ତ ସେଥିପାଇଁ ଭୋକ କରେ ଆଉ ଜଲଦି ଆଉ ହୁଁ।
ମାନେ ନାଇଁ ଏବେ କଣ ପାଠ ପଢାପଢି ଚାଲିଛି ତମର?
ହଁ ହଁ ପଢ଼ାପଢି ଚାଲିଛି ଏବେ।
ମାନେ କଉ କ୍ଲାସ୍?
ମୁଁ ଅବିକା ଏମ ସି ଏ କରୁଚି।
ଆଚ୍ଛା ଏମ ବି ଏ ପରେ ନା ଡାଇରେକ୍ଟ ମାନେ ବିଟେକ୍ ପରେ?
ନାଇ ବି ଟେକ୍ ନଥିଲା ମୁଁ ଗ୍ରାଯୁଏସନ କଲି ଗ୍ରାଯୁଏସନ ପରେ। ଏମ୍ ସି ଏ କଲି।
ଆଚ୍ଛା ଟିଚର୍ ଲାଇନରେ ଯିବାର ଅଛି ବୋଧେ?
ନାଇଁ ଟିଚର ନାଇଁ ସଫ୍ଟୱାର ଲାଇନରେ ଟିକେ ଯିବାର ଅଛି ଆଉ।
ଓହୋ।
ହୁଁ। ଆଉ।
ଆଉ ଖାଇ ସାରିଲଣି ନା କଣ?